ହଁ।
ହଁ ହ୍ୟାଲୋ। ମୁଁ ଭଲ ଅଛି ତୁମେ କେମିତି ଅଛ?
ମୁଁ ମଧ୍ୟ ଭଲ ଅଛି ଆଉ ଖାଇସାରିଲଣି?
ହଁ।
ହ୍ୟାଲୋ ହଁ ମୁଁ ଖାଇସାରିଲିଣିି। ଆଉ କଣ କରୁଛନ୍ତି ଏବେ?
ଏବେ ମୁଁ ବସିିଚି ଆଜି ଆମେ ଶିକ୍ଷାର ମହତ୍ତ୍ୱ ବିଷୟରେ ଆଲୋଚନା କରିବା।
ହଉ ଠିକ ଅଛି ଆମେ ଆଜି ଶିକ୍ଷାର ମହତ୍ତ୍ୱ ବିଷୟରେ ଆଲୋଚନା କରିବା।
ଠିକ କହିଲ ଶିକ୍ଷା ଆମକୁ କେବଳ ପା
ବୋହୁତ ଭଲ ବିଷୟ ମଧ୍ୟ ସେଟା ମୋ ମତରେ ଶିକ୍ଷା ମଣିଷ ତୋର ଜୀବନର ସବୁଠୁ ବଡ଼ ସମ୍ପଦ।
ଠିକ କହିଲ ଶିକ୍ଷା ଆମୁକୁ କେବଳ ପାଠ ପଢ଼ା ଶିଖାଏ ନାହିଁ ବରଂ ଭଲ ମଣିଷ ହେବାକୁ ମଧ୍ୟ ଶିଖାଏ।
ହଁ ଶିକ୍ଷା ଆମର ଜ୍ଞାନ ବୁଦ୍ଧି ବିଚାର ଓ ଶକ୍ତିକୁ ମଧ୍ୟ ବିକାଶିତ କରେ।
ତୁମ ମ ତରେ ଶିକ୍ଷା କାହିଁ କି ଆବଶ୍ୟକ?
ମୋ ମତରେ ଶିକ୍ଷା ଦ୍ଵାରା ଆମେ ଭଲ ଓ ଖରାପ ମଧ୍ୟରେ ପାର୍ଥକ୍ୟକୁ ବୁଝିପାରୁ ଏବଂ ସଠିକ ନିଷ୍ପତି ମଧ୍ୟ ନେଇପାରୁ।
ଶିକ୍ଷା ବିନା ସମାଜର ଉନ୍ନତି ସମ୍ଭବ ନୁହେଁ।
ହଁ ଏହା ଏହା ସହିତ ଶିକ୍ଷା ଦେଶର ଅର୍ଥନୈତିକ ସାମାଜିକ ବିକାଶକୁ ମଧ୍ୟ ମୂଳ ଆଧାର।
ଆଜିର ଯୁଗରେ ପ୍ରତ୍ୟେକ ଶିକ୍ଷେ ତ୍ରରେ ଶିକ୍ଷାର ଆବଶ୍ୟକ ତା ଅଛି।
ହଁ ଡାକ୍ତର ଇଞ୍ଜିନିୟର ଶିକ୍ଷକ ବୈଜ୍ଞାନିକ କିମ୍ବା ପ୍ରଶାସନିକ ଅଧିକାରୀ ସମସ୍ତଙ୍କ ପାଇଁ ଶିକ୍ଷା ଅପରିହାର୍ଯ୍ୟ ଅଟେ।
କ୍ଷା ମଣିଷକୁ ଆତ୍ମନିର୍ ଭରଶୀଳ ମଧ୍ୟ କରେ।
ହ ନିଶ୍ଚୟ ମ ଜଣେ ଶିକ୍ଷିତ ବ୍ୟକ୍ତି ନିଜ ପାଦରେ ଠିଆ ହୋଇପାରେ ଓ ନିଜ ପରିବାରର ଦାୟିତ୍ୱ ବହନ ମଧ୍ୟ କରିପାରେ।
ତେ ଲାଗେ ଶିକ୍ଷା ଆମ ମ ଧ୍ୟରେ ଆତ୍ମବିଶ୍ୱାସ ବଢ଼େଇଥାଏ।
ହଁ ଶିକ୍ଷା ଆମକୁ ନିଜ ମତ ପ୍ରକାଶ କରିବାରେ ସାହସ ମଧ୍ୟ ଦେଇଥାଏ।
ଅନେକ ଶିଶୁ ଶିକ୍ଷାରୁ ବଞ୍ଚିତ ଅଛନ୍ତି।
ଏହା କିନ୍ତୁ ଦୁଃଖର ବିଷୟ ଦାରିଦ୍ର୍ୟ ସଚେତନାର ଅଭାବ ଅନ୍ୟାନ୍ୟ ସମସ୍ୟା କାରଣରୁ ସେମାନେ ପଢି ପାରୁନାହାନ୍ତି ଯୋଉଟା କି ସମ୍ପୂର୍ଣ୍ଣ ରୂପେ ଭୁଲ।
ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଶିକ୍ଷାର ପ୍ରସାର କରୁଚନ୍ତି।
ହଁ କିନ୍ତୁ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ମଧ୍ୟ ଏଥିରେ ସହଯୋଗ କରିବା ଉଚିତ। କେବଳ ଯେ ସରକାର ଯେ ଅ ବିଭିନ୍ନ ଯୋଜନା କରିକି ଅ ତ ପଢେଇ ତ ପାରିବେନି। ତ ଏଥିପାଇଁ ସମସ୍ତଙ୍କୁ ମଧ୍ୟ ସହଯୋଗ ଦବାକୁ ପଡିବ।
ତୁମ ମତରେ ନାରୀ ଶିକ୍ଷା କେତେ ଗୁରୁତ୍ୱପୂର୍ଣ୍ଣ?
ନାରୀ ଶିକ୍ଷା ବୋହୁତ ଆବଶ୍ୟକ କାରଣ ଜଣେ ଶିକ୍ଷିତ ନାରୀ ଏକ ଶିକ୍ଷିତ ପରିବାର ଓ ସମାଜର ଓ ସମାଜରେ ଅ ପୀଡ଼ିତ ଲୋ କ ଯୋଉମାନେ ବି ରହୁଛନ୍ତି ସେମାନଙ୍କ ପ୍ରତି
ଇ କଥା, ଶିକ୍ଷା ଲିଙ୍ଗ ଲିଙ୍ଗ ବୈଷମ୍ୟ ଅନ୍ଧବିଶ୍ୱାସ ଓ ସାମାଜିକ କୁପ୍ରଥାକୁ ଦୂର କରିବାରେ ସହାୟକ ହୁଏ।
ତ ଶିକ୍ଷାର ପ୍ରକାଶ ନିହାତି ରହିବା ଦରକାର। ଶିକ୍ଷା ଲିଙ୍ଗ ବୈଷମ୍ୟ ଅନ୍ଧବିଶ୍ୱାସ ଓ ସାମାଜିକ କୁପ୍ରଥାକୁ ଦୂର କରିବାରେ ମଧ୍ୟ ସହାୟକ ହୁଏ।
ଏଇ କଥା ମୋ ମତରେ ଶି ଶିକ୍ଷା ହୋଉଚି ସଫଳ ଜୀ ବନର ଚାବିକାଟି।
ହଁ ଅଁ ଶିକ୍ଷାର ସଫଳତା ମଧ୍ୟ ରୋହୁଚି। କଣ ପାଇଁ ନାଁ ଆ ମୋ ମତରେ ଶିକ୍ଷା ହୋଉଚି ସ ଅ ମୁଁ ମଧ୍ୟ ସେଇ କଥା ଭାବେ ଶିକ୍ଷା ମଣିଷର ଅର୍ଥନୈତିକ ଶକ୍ତିକୁ ଜାଗ୍ରତ କରି ତାକୁ ସଫଳତାର ପଥ ଦେଖାଇଥାଏ।
ଏବେ ଆମେ କହିପାରିବା ଯେ ଶିକ୍ଷା କେବଳ ଚାକିରି ପାଇବାର ମାଧ୍ୟମ ନୁହେଁ ଏହା ଉତ୍ତମ ଚରିତ୍ର ଗଠନର ଆଧାର।
ନିଶ୍ଚୟ ଶିକ୍ଷା ହୋଉଚି ଜ୍ଞାନ ସଚେତନ ଓ ଆତ୍ମନିର୍ଭରତା ଓ ସାମାଜିକ ପ୍ରଗତିର ମୂଳ ଭେଟି। ତ ଆଚ୍ଛା ତମେ କହିଲ ତମେ ଏବେ କଣ କରୁଚ?
ଥା ପଡୁଚ।
ହଁ ଯେ ମାନେ ଏ ଅ ତମର ଏବେ ମାନେ କଣ କଣ ପଢୁଛ କଣ।
ଏବେ ପ୍ଲସ୍ ଟୁ ପଢ଼ୁଚି। ତମେ କଣ ପଢୁଚ।
ମୋର ଏବେ ପ୍ଲସ୍ ସ୍ତ୍ରୀ ସରିଲା।
ତାହେଲେ ତମେ ଶିକ୍ଷାରେ ବହୁତ ଆଗକୁ ପଳେଇଛ।
ଆଉ ତମ ମତରେ ଶିକ୍ଷା ଅ ସମସ୍ତଙ୍କ ପ୍ରତି ମାନେ ଶିକ୍ଷା ସମସ୍ତଙ୍କୁ ଦବା ଦରକାର। ନା ଅ ଯୋଉମାନଙ୍କ ଅମ୍ ପାଖରେ ପଇସା ଅଛି ସେମାନଙ୍କୁ ଶିକ୍ଷା କେବଳ ଦେଇପାରିବା। ମାନେ ଦାରିଦ୍ର୍ୟ ଲୋକ ଗରିବ ଲୋକ ଶିକ୍ଷା ପାଇବା ଉ ଉଚିତ ନା ନ ପାଇବା ଉଚିତ?
ଏଟା ଭୁଲ କଥା।
ଶୁଭିଲାନି କଣ କହିଲ?
ଯେମିତିକି ତମ ଭିତରେ ତମ ପାଖରେ ପଇସା ଅଛି ବୋଲି ତମେ ପ୍ଲସ୍ ଥ୍ରୀ ପଢ଼ି ସାରିଲଣିି। ମୋ ପାଖରେ ପଇସା ନାହିଁ ବୋଲି ମୁଁ ପ୍ଲସ୍ ଟୁ ଏପର୍ଯ୍ୟନ୍ତ କମ୍ପ୍ଲିଟ୍ କରିଛି।
ନାଇଁ ନାଇଁ ମୁଁ ତମକୁ ପ କୋଶ୍ଚିନ ପ ପ୍ରଶ୍ନ ପଚାରିଲି କି ଗରିବ ଲୋକମାନଙ୍କୁ ଶିକ୍ଷା ଦବାଟା ଠିକ ନା ଭୁଲ।
ଗରିବ ଲୋକମାନଙ୍କୁ ଶିକ୍ଷା ଦେବା ଠିକ୍। ସେଥିପାଇଁ ତ ସରକାର ଖାଲି ନୂଆ ଯୋଜନା ଗଢ଼ି ପକୋଉଛନ୍ତି।
ହଁ ତ
ପାଖରୁ କିଛି ଯୋଜନା ଆଶା କରିଛ।
ନାଇଁ ମୋର କୌଣସି ଯୋଜନା ଆସିନାହିଁ, ମୁଁ ଅଁ ଯୋଜନା ବି କରିନାହୁଁ ଅଁ ତ ପ୍ରଥମେ ତ ଆମକୁ ଶିକ୍ଷାର ଆଚ୍ ଶିକ୍ଷାର ମୂଳ ଦୁଆକୁ ଆମକୁ ସେତିକି ଦୃଢ କରିବା ପାଇଁ ପଡିବ। ତାହେଲେ ଯାଇ କି ଆମ ଦେଶର ଭବିଷ୍ୟତ ମଧ୍ୟ ଗଢି ଉଠିବ ଠିକ ନା। ଶୁଭୁନି ତମ ଭଏସ କଟି ଯାଉଛି।
ଛୋଟ ଛୋଟ ଗାଁରେ ଯୋଉ ଲୋକମାନେ ରହୁଚନ୍ତି। ସେମାନେ ଯୋଉ ଶିକ୍ ଶିକ୍ଷା ଶିକ୍ଷା ପାଇପାରୁନାହାନ୍ତି। ସେଥିପାଇଁ ତମେ କଣ କହିବ?
ପ୍ରଥମେତ ଯୋଉ ଗାଁରେ ସବୁ ଛୋଟ ଛୋଟ ଗାଁ ରହୁଛି ସେଠି ପିଲାମାନେ ଶିକ୍ଷା ପାଇ ପାରୁନାହାନ୍ତି। ପ୍ରଥମେତ ସେଠି ସରକାରଙ୍କୁ ନିବେଦନ କରିବା ପାଇଁ ପଡିବ କି ସେଠି କିଛିଟା ବିଦ୍ୟାଳୟ ଖୋଲନ୍ତୁ। ଯୋଉ ଦ୍ଵାରା କି ପିଲାମାନୋନ ପାଠ ପଢି ମାନେ ତାଙ୍କ ଭବିଷ୍ୟତ ଗଣନ୍ତୁ। କାରଣ ଗୋଟେ ପିଲାର ଭବିଷ୍ୟତ ଉପରେ ହିଁ ଗୋଟେ ଦେଶ ନିର୍ଭର କରୁଛେ। ଯଦି ଗୋଟେ ପିଲାଟେ ଆଜି ପଢିକି କିଛି କରୁଛି। ତାହେଲେ ସେଇଟା ଆମ ଦେଶର ନାଁ ହିଁ ପଡୁଛି। ତ ସର କାରମାନଙ୍କୁ ସରକାରଙ୍କୁ ଆମକୁ ନିହାତି ଆବେଦନ କରିବା ପାଇଁ ପଡ଼ିବ ଏବଂ ସେ ଆମେ କିଛି ଯେଉଁମାନେ ଆମେ ଶିକ୍ଷିତ ବର୍ଗର ଲୋକ ରହୁଛୁ କି ଯେଉଁମାନେ ବି ଆମେ ରହୁଛୁ ତ ଆମେମାନେ ବି ପ୍ରତି ଚେଷ୍ଟା କରିବା କି ସେଠି କିଛି ବିଦ୍ୟାଳୟ ପିଲାମାନଙ୍କ ପାଇଁ ଆଁ ଆ ଖାଲି ତ ବିଦ୍ୟାଳୟ ଖୋଲିକି ପାଠ ପଢେଇ ଦେ। ଲେ ହବନି ତା ସହିତ ପାଠ ସହିତ ପାଠର ବି ଆବଶ୍ୟକତା ରହୁଛି ତ ସେସବୁ ପ୍ରତି ବି ଆମକୁ ଧ୍ୟାନ ଦବା ପାଇଁ ପଡିବ। ଅ ତମ ଭଏସ ଶୁଭୁନି ହ୍ୟାଲୋ।
ତମେ କଣ ଠିକ୍ ସେ ଜାଣିପାରୁଛ ଯେ ଯେଉଁ ସ୍କୁଲ ବିଦ୍ୟାଳୟରେ ସବୁ ଶିକ୍ଷକ ଅଛନ୍ତି ସେମାନେ ଠିକ ପାଠ ପଢ଼ାଉଛନ୍ତି?
ସବୁ ଶିକ୍ଷକଙ୍କ କଥା ମୁଁ କହିପାରିବିନି କିନ୍ତୁ କିଛି ତ ଶିକ୍ଷକ ଅଛନ୍ତି ଯେଉଁମାନେ ବହୁତ ଭଲ ପଢ଼ାନ୍ତି ଏବଂ ଗୋଟେ ଶିକ୍ଷକର ମାନେ ଶିକ୍ଷକ ଦ୍ୱାରା ହିଁ ଗୋଟେ ପିଲାର ଭବିଷ୍ୟତ ଗଢ଼ି ଉଠେ ଆଉ ଆଜିକା ପାଇଁ ଆଜିକା ସମୟରେ ଶିକ୍ଷକ ମାନେ ତ ବହୁତ ସାରା କାମରେ ବ୍ୟସ୍ତ ରହୁଛନ୍ତି। ଯେମିତିକି ଅ କିଛି ବି କାମ ହଉ ସରକାରଙ୍କ ଦ୍ଵାରା କିଛି ବି କାମ କି କିଛି ବି ଯୋଜନା କରାଯାଉ ସେଥିରେ ଶିକ୍ଷକ ମାନେ ହିଁ ଜଡ଼ିତ ରହୁଛନ୍ତି। ସେମାନେ ସବୁଆଡେ ବୁଲିକି କରୁଛନ୍ତି। ତ ସେ ତା ଦ୍ଵାରା ପିଲାମାନଙ୍କର ପାଠ ପଢା ବି ବହୁତ କ୍ଷତି ହଉଛି। ଯାହା ଦ୍ୱାରା କି ପିଲାମାନେ ତାଙ୍କର ଭବିଷ୍ୟତ ଗଢିବାରେ ବି ମଧ୍ୟ ତାଙ୍କର ବହୁତ ଅସୁବିଧାର ସମ୍ମୁଖୀନ ମଧ୍ୟ କରିପାରୁଛନ୍ତି। ପ୍ରତି ଶିକ୍ଷକଙ୍କ କଥା ମୁଁ କହିପାରିବିନି କିନ୍ତୁ କିଛି ତ ଶିକ୍ଷକ ଅଛନ୍ତି ଯେୋଉମାନେ ବହୁତ ଭଲ ପଢ଼ାନ୍ତି ଏବଂ ସେମାନଙ୍କ ଦ୍ଵାରା ପିଲାମାନେ ବହୁତ ଆଗକୁ ବି ଯାଆନ୍ତି ଏବଂ ତାଙ୍କର ନିଜର ଭବିଷ୍ୟତ ଗଢ଼ିପାରନ୍ତି।
ହଁ ଠିକ କଥା ତମେ କଣ ଚାହୁଁଛ ଦେଶର ଉନ୍ନତି ପାଇଁ ଶିକ୍ଷା ଯାହା ନିଶ୍ଚୟ ଦରକାର?
ହଁ ଦେଶର ଉନ୍ନତି ପାଇଁ ତ ଶିକ୍ଷା ନିହାତି ଦରକାର କାରଣ ଶିକ୍ଷା ହିଁ ସବୁଠୁ ବଡ଼ ସମ୍ପଦ ସବୁ କିିଛି ଜଣେ ନେଇପାରିବ କିନ୍ତୁ ତୁ ନିଜର ଜ୍ଞାନ ଶ୍ଷା ଏସବୁ ତ କେହି ନେଇପାରିବେନି ଶିକ୍ଷା ଦ୍ଵାରା ସବୁ କିଛି ସମ୍ଭବ ହେଇପାରେ। ତ ଶିକ୍ଷା ନିହାତି ଦରକାର।
ଠିକ କଥା ଶିକ୍ଷା ମାଧ୍ୟମରେ କଣ ପିଲାମାନେ ସବୁ ଯୋଉ ଅଛନ୍ତି ସି ବହୁତ ଆଗକୁ ଯାଇପାରିବେ। କିନ୍ତୁ ସବୁ କାମ ସବୁ କାମରେ ଶିକ୍ଷା ପରେ ବି ଯେଉଁ ଖେଳକୁଦରେ ବି ପିଲାମାନେ ଆଗକୁ ଯାଉଛନ୍ତି କିନ୍ତୁ କଣ ଶିକ ଶିକ୍ଷା ବି ବହୁତ ଆଗକୁ ଯାଇଛି ଆମ ଦେଶରେ।
ହଁ ଶିକ୍ଷାରେ ବି ତ ବହୁତ ଆଗକୁ ହିଁ ଯାଇଛନ୍ତି, ଖେଳକୁଦରେ ମଧ୍ୟ ଆଗକୁ ଯାଇଛନ୍ତି, କେବଳ ଯେ ଖେଳକୁଦଟେ କରିପାରୁଥିବା ତ କରିପାରୁଥିବେ ସେଇଟା ତ ଦ୍ଵାରା ତ ଆଗକୁ ଯାଇହବନି ନା ଖେଳକୁଦ ସହିତମକୁ ପାଠର ବି ନିହାତି ଆବଶ୍ୟକ ରହୁଛି। କାରଣ ଉ ଯେଉଁମାନେ ବି ପାଠରେ ହଉ କିମ୍ବା ସାଠରେ ହଉ ଯେଉମାନେ ବି ଆଗକୁ ଯାଇଛନ୍ତି ସେମାନେ କିଛି ତ ପଢ଼ିକି ହିଁ ଯାଇଛନ୍ତି। କାରଣ ନିଜର ପରିଚୟ ଗଢ଼ିବା ପାଇଁ ତ ନିହାତି ଭାବରେ ଶିକ୍ଷା ହିଁ ଆବଶ୍ୟକ କେବଳ ଯେ ସାଠ ଥିଲେ ଆଗକୁ ଯାଇ ହବ ତାହା ନୁହଁ। ତା ସହିତ ଆମକୁ ପାଠକୁ ବି ଆମକୁ ସେତିକି ଗୁରୁତ୍ୱ ଦବାକୁ ପଡିବ।
ଅ୍ କତା। ମଧ୍ୟ ବହୁତ ଲୋକ ଆଗକୁ ଯାଉଛନ୍ତି। ଲୋକମାନେ ମଧ୍ୟ ଛୋଟ ଛୋଟ ସ୍ତରରୁ ଉପରକୁ ଯାଉଛନ୍ତି। ଶିକ୍ଷା ବିନା ତମେ କଣ ଚାହୁଁଛ ଆମ ଓଡ଼ିଶା ଦେଶରେ ଇଂଲିଶ ଯେଉଁ ଶିକ୍ଷା ଅଛି ସେଇଟା ବହୁତ ଅତ ଗୁରୁତ୍ୱପୂର୍ଣ୍ଣ।
ହଁ ଓଡିଆ ସହିତ ଇଂ ଇଂରାଜୀ ମଧ୍ୟ ବହୁତ ଅଛି କାରଣ ଇଂରାଜୀ ମଧ୍ୟ ବହୁତ କିଛି ଶିଖାଇଥାଏ। ଯାହା ଦ୍ୱାରା କି ଲୋକମାନେ ବହୁତ ଆଗକୁ ଯାଆନ୍ତି। କାରଣ ଆଜିକା ସମୟରେ ଲୋକମାନେ ଅଧିକ ଗୁରୁତ୍ୱ ଦଉଛନ୍ତି ଇଂରାଜୀ ଭାଷା ଉପରେ। ଯାହା ଦ୍ୱାରା କି କେବଳ ଗାଁ ଗହଳିରେ ଓଡିଆ ଭାଷାକୁ ଯେତିକି ଗୁରୁତ୍ୱ ଦଉଚନ୍ତି ସେମିତି ସହରରେ ଇଂରାଜୀ ଭାଷାକୁ ଅଧିକ ଗୁରୁତ୍ଵ ଦଉଛନ୍ତି। ତାହା ନୁହେଁ କି ଆମେ ସବୁବେଳେ ଇଂ-ଇଂରାଜୀ ହିଁ କହିବା ଇଂରାଜୀ ହିଁ ଇଂରାଜୀର ବ୍ୟବହାର କରିବା। ଆମକୁ ଓଡ଼ିଆ ଭାଷା ବି ଆମକୁ ସେତିକି ପରିମାଣର ବ୍ୟବହାର କରିବା ପାଇଁ ପଡ଼ିବ। ଯେହେତୁ ଆମେ ଓଡ଼ିଶାରେ ଜନ୍ମ ହେଇଛନ୍ତି। ତ ଆମର ଭାଷା ହଉଛି ମୁଖ୍ୟତଃ ଓଡ଼ିଆ। ତ ଆମକୁ ଓଡ଼ିଆକୁ ନେଇକି ସେତିକି ଆଗକୁ ଯିବା ପାଇଁ ମଧ୍ୟ ପଡ଼ିବ।
ହଁ ଠିକ କଥା।
ଆଛା ସାଙ୍ଗ ଆମେ ଏବେ ଏତିକିରେ ରଖୁଛୁ।
ରଖ। ନମସ୍କ କାର
ତମ ସହିତ କଥା ହେଇକି ମତେ ବହୁତ ଖୁସି ଲାଗିଲା ଧନ୍ୟବାଦ।
ତମ ସହ ମଧ୍ୟ ଶିକ୍ଷା ଉପରେ ମୋସ୍ତେ କଥା ହେଇକି ବହୁତ ଖୁସି ଲାଗିଲା। ସେଥିପାଇଁ ମୁଁ ମୁଁ ନିଜକୁ ଚିର ପ୍ର କୃତ ଜ୍ଞାପନ କରୁଛି।
ହଉ ରଖୁଛି।
ହଁ ସାଙ୍ଗ। ରଖନ୍ତୁ।